ହ୍ୟାଲୋ ହ୍ୟାଲୋ କଣ କରୁଛୁ?
ଏଇ ଆଇଥିଲି ବାହକୁ ଟିକେ ବୁଲିବାକୁ ଆଉ।
ଆଉ କଣ ଭଲ ତ?
ହଁ ସବୁ ଭଲ।
ଆଉ କଣ ମାନେ କଣ ଖବର ଆଜି ବା ଫୀସଟି କରିଥାନ୍ତେ
ରାତିକି ଆଉ।
କଣ ବିରିୟାନୀ?
ଦେଖିଆ କଣ କରିବା ପିଲାଙ୍କୁ ପଚାରିକି କହିଲେ ହବ ନା ଆଉ।
କହିଥିଲି ରାତିକି ନେଇଆଯାଇଥାନ୍ତତା ସବୁ ହେଲା ଏକାଥରେ ବସିକି ଖାଇଥାନ୍ତତା। ଲାଇ ଖାଇସାର ତାପରେ ଖାଇସାରିଲେ ଫୋନ କରିଥାନ୍ତା
ହୁଁ ହୁଁ।
ହେଲା।
ନାମ ସେମିତି କିଣିକି ଆଇିଲ ତିଆରି କରି ଖାଇବା ନା ଆଉ।
ତିଆରି କରିବୁ କିଏ ତିଆରି କରିବୁ ତୁ ଆଡେ ଇଏ କରିବୁ ନା ତିଆରି କରିବୁ?
କିଣିକି ନେଇ ଆସିବୁ?
ହଁ ଡାଇରେକ୍ଟ କିଣିକି ନେଇ ଆସୁ ପାଞ୍ଚ ପାଞ୍ଚ ଜଣ ପାଞ୍ଚ ପ୍ଲେଟ ନେଇ ଆସୁ ବସି ଖାଇଦେବୁ ସଇଲା।
ହୁଁ ହୁଁ ଦେଖିବା ନେଇ ଆସିବା ଆଉ ଗାଧୁଆଳେ?
ନାଇଁ ରହିଲ ବିଶାଲ କହୁଉଥିଲା ଗାଧୁଆଳିକି ରାତିରେ ସେଇଟା ପଚାରିବ ଯିବା ଏଇୟା କମ୍ପ୍ୟୁଟରରେ କଥା ହେଇଯିବା ଆଉ।
ଓହୋ।
ଆଉ କମ୍ପ୍ୟୁଟର ଯୋଉ ତୁ କାଚ ପକେଇଥିଲୁ ନା ତୁ?
ହୁଁ।
ନୂଆଟେ କାଚ ପଡ଼ୁଛି ନା।
ନୂଆ ଆଜି ଟୋଟୁ ନେ ସତୁରି ଟଙ୍କା ମଗେଇଦବ। କିଏ ଅଶୀ ଟଙ୍କା କି ନବେ ଟଙ୍କା।
ସେ ଆ ଘରକୁ ଆଣି ପକେଇବ।
ହଁ, ଘରୁକୁ ଆଣି ଓର୍ଗିନାଲ ଗ୍ଲାସ୍ ପକେଇବ, ଓଜି ଭଲ ଗ୍ଲାସ୍ ଟା ।
ତୁ କହିବି କଭର୍ ଏକାଥା ଦି ଟା ନେଇଆସିବ ଆଉ।
ହଁ, ହଁ, ସିଏ ଭଲ କହୁଛି।
ପକେଇ ତ ଉଠି ଆଠି ଗଲେ, ସେ ତୁ ଉଠି ଆଠି ଗଲେ, ସେଇଆକୁ ଡର ମାରିଛି।
ପକେଇଦେ, ଗୋଟେ ଭଲ ନା? ଆଉ ଡିସପ୍ଲେ ଉପରୁ ପ୍ରେସର୍ ପଡିବ। ମୋର ଫାଟିଯାଇ ଡିସ୍ପ୍ଲେ ଫାଟିଯାଇଚି ତଥାପି ପକ ଇଲା ଏୟାର ନେଲାଣି, ଭଲ ପକଉଚି।
ତୁ ଚୋଟ ପକେଇଥିଲା।
ହଁ, ସେ ଏୟାର ନେଇନି ବା କହିଲା ଏୟାର ନବ କିନ୍ତୁ ନେଲାନି, ଭଲ ପକେଇନି।
ଆଉ ଦେଖିବା, ନହେଲେ ଦେଖିବା କେଉଠି ପକେଇବି ଆଉ।
ହୁଁ।
କଭର୍ ଟେ ଦେଖିବା, ମଗେଇ ଦେବି। ଦେଖିଚି ଫୋନ୍ ରେ ଭଲ କଭର।
ଭଲ କଭର୍ ପକେଇ ଦେ ‌, ଗୋଟେ ଭଲ ଟିଏ ନା। ଗୋଟେ ଶହେଅଶୀ ଟଙ୍କା ନଉଚି।
ସେଗୁଡ଼ା କଣ? ସେଗୁଡ଼ା ଗୋଟେ ଟାଇଟ୍ ରହିବା ପାଇଁ ଭଲ। ଓଜନ ହେଇଯିବ। ଓଜନ ହେଇଯିବ। ମୁଁ ବା ଦେଖିଚି ଫୋନ୍ ରେ, ମଗେଇଦେବି ଗୋଟେ। ଟୁଟୁ କୁ କହିବି, ଦେଖିଆ ଗୋଟେ ଆଣିବ। କହିବି ଇଏ କାଚ ନେଇ ଆସିବ, ପକେଇଦବୁ।
କାଚ ପୁରା ଭାଙ୍ଗି ଯାଇଚି।
ଓ ହୋ।
ଆଁ। ତୋର କିଏ ପକେଇଥିଲା?
ମୋର ଟୁଟୁ ପକେଇଥିଲା।
ଟୁଟୁ ପକଉଛି?
ହୁଁ, ଟୁଟୁ ପକଉଚି।
ଏରା କହୁନୁ ନେଇ ଆସିବ।
କାଲି ଯୋଉ ଶିବୁନ ବିଷୟରେ କଥା ହଉନଥିଲେ?
ହୁଁ।
ସେ ବିଶାଲ ଦିଟା କାଟି ଦେଇଚି। କହିଲା କଟିଗଲା।
ବିଶାଲ ମହାଚାଲୁ।
ସେଇଆ ତ କଥା ହେବି ସେ କଥା ହଉଥିଲି କାଟି ଦେଲା ।
ମୋରି ବି କାଟି ଦେଇଥିଲା ବା ଗୋଟେ।
ଭାରି ଚାଲାକି। ଆଉ କଣ ଗ୍ରୁପ ପେମେଣ୍ଟ ଆସିବ କି ଦି ଦିନ ଥରେ ପେମେଣ୍ଟ ଆସିବ କି?
ମୁଁ ଜାଣିନି।
କହିଲେ, ମୁଁ ଜାଣିଶୁଣି ପେମେଣ୍ଟ୍ ଲେଟ୍। କରିଥିଲି, ତମେ ଦଶ୍ ଟା କମ୍ପ୍ଲିଟ୍ କରିଦିଅ, ପେମେଣ୍ଟ୍ କରିଦେବି ପୁଣି।
ଜାଣି ଶୁଣି ପେମେଣ୍ଟ୍ ଲେଟ୍ କରିଥିଲା ନା?
ସେ କଣ ଯଉ ନୂଆ ରେଜିଷ୍ଟର ହେଇନଥିଲା
ହଁ।
ସେଗୁରା ଯଉ ଟ୍ୟାକ୍ସ୍ କରିନଥିଲେ ଦଶଟା ଟ୍ୟାକ୍ସ୍ ହେଇନଥିଲା ତ ସେଇ ଯଉ ଜାଣିଶୁଣିକି ଲେଟ୍ କରିଥିଲେ ଜଣେ ଲେଖି ଥିଲା ଗ୍ରୁପ୍ ରେ ମେସେଜ୍ କରିଥିଲା କହିଲା ମ୍ୟାଡ଼ାମ ଏମିତି ତିନି ଦିନ ହେଲା ପେମେଣ୍ଟ୍ ଆସୁନି। ମ୍ୟାଡ଼ାମ୍ କହିଲେ ମୁଁ ଜାଣିଶୁଣି ଲେଟ୍ କରିଚି।
ଆଉ ଯାହାର ଯାହାର ଟାକ୍ସି ପସ ହଉନି ତାକୁ ଦଉନାହାନ୍ତି ନା?
ଦେଇ ନଥିଲେ ହଁ।
ଉଁ ଯାହାର ହଉନି ଟାସ୍କ କମ୍ପ୍ଲିଟ୍ ତାକୁ ଦଉନାହାନ୍ତି ନା?
ହଁ ଧନ ସେଇ ଯୋଗୁ ଆସୁନଥିଲା।
ଓହୋ ଧନ ଆଇଲା?
ହଁ ଧନ ପଳେଇଆଇଲା।
କାଲି ପଳେଇ ଆଇଲା?
ହଁ।
ଓହୋ।
ମୋର ଏଇନା ଅଛି ବାର
କଣ?
ମୋ ପାଖରେ ଏନା ଅଛି ବାରଶହ ଟଙ୍କା ଉଠେଇଥିଲି ମୁଁ ଆଗେ ଚାରିଶହ ଟଙ୍କା ଉଠେଇଥିଲି ବଖା
ତ ଟୋଟାଲି ପା ତେରଶହ ଚଉଦଶାହ ଟଙ୍କା ହେଇଥିବ।
ହୁଁ ଖାଇ ଦେଇଥିଲି
ଓ
ତୁ ଏଇନା କଣ କରୁଚୁ କି?
ଏ ବଇଚି ଭାଡ଼ିରେ।
ଆଉ ଯିବାନି କମ୍ପ୍ୟୁଟର?
ହଁ ଯିବା ସାଡେ ନଟା ଅଳୁକୁ ଆଜି ପାର୍ଟିକାଲ ଅଛି ବସିବା ଆଉ।
ହଁ ଆଜି ପାର୍ଟିକାଲ ଅଛି ପା ପାର୍ଟିକାଲ କରଦେଇକି ଆସିବ
କାଲି ଯାଇଥିଲ?
ନା କାଲି ଯାଇନଥିଲୁ କାଲି ପା ଖରା ହେଲା ସିପୁନୁ ଭାଇ ଆଜି ଖରା ହବ ଯିବାନି ସିପୁନୁ ଭାଇ ମନା କର। କି କହିଲା ଖରା ହେଲେ ପଲାଇଵା କ୍ଲଵ ଘର କତିକି ଆଜି ପ୍ରାକ୍ଟିକାଲ ଅଛି କିଏ ଯିବ।
ଯାହାଲେ ବି ଟିକେ ମୁହଁ ଦେଖିଦେଇକି ପଳେଇ ଆସିବ ନା ଆଉ ଖରା ତ ହବ ଆଜି ଟିକେ କମ୍ ହବ କାଲି ନାଦିକି ହୋଉଥିଲା ଖରା।
ମୁଁ ନଥିଲି କାଲି ଆରେ ସେ କହିଲା କି ଅଛି ପ୍ରାକ୍ଟିକାଲ ହେଲା ଆଜି ଯାଇଁକି ବେକାର ଟାରେ ହେଠି କଥା ହବା କଣ କ୍ଲବ ଘର କୁ ପଳେଇଲେ କଥା ହେଲେ ହବ।
କ୍ଲବ ଘରେ ଦାନ୍ତ କେଲାକେଲି ହେଉଚନ୍ତି ଯେ ସେଠି ପଳେଇଲେ କିଛି ନାହିଁ।
କି ରେଲୁୱ ବିଟ୍ ପଲେଇବା।
ରେଲୱେ ପଟେ ଖରା ହବନି ଆଉ।
କଣ ସେଇ ପୋଲ ତଳେ ପସଯିବ କୋଉଠି ଖରା କଣ ଛାଇ କି ଗଛ ଅଛି ଛାଇ ହବ।
ହୁଁ ଗଛ ନା
ଆମେ ପା ଯାଉଚୁ ଡେଲି ଯାଉଚୁ କଥା ହବା ପାଇଁ।
ଏ କ୍ଲବଘରେ ଦାନ୍ତ କେଲା କେଲି ହେବେ ସେଠି ତ ପୁରା ଆରାମସେ ବସିବୁ।
ଆ ପାଇହା ପାହି ତାଙ୍କର ଚଲଉଚନ୍ତି ଆଉ। ଆପା ଭାଇ ହେଇରିକା ତାଙ୍କର ଚଲେଇ ଦେଇଚନ୍ତି କାଲି ରାତିରେ ଆଉ।
ହୁଁ।
ଏଇା ତାଙ୍କୁ କହୁଚି ଯେ କହିନି ନା ସେଇଥିପାଇଁ ଯାଇଥିଲିି କି ସେଠିକି।
ହୁଁ।
ଓହୋ ଇଏ କ ଅଲଗା କରିଦଉଛନ୍ତି। ସେଇ ଯୋଉ କଥା ହେଇହୋଉନି। କାଲି ରାତିରେ ସେ ଯୋଗୁ ଆ ଦୂରେଇ ଦୂରେଇ କଥା ହେଲେ ଯାହା ହଉଛି ଯେଦି ଟିକେ କଣ ହେଇଥାନ୍ତା ଯାଇଥାନ୍ତା ଆହୁରି।
ଉଁ।
ଉଁ ହୁଁ। ଆଉ କଣ କରୁଛୁ ତୁ ଏଇ ନାକେ ବା ହାରିଆ ବଇ ଥିଲୁ।
ହୁଁ।
କଣ କୁକୁଡ଼ା, ଫୁକୁଡା କଥା କଣ ହେଲା ଆଇଲଣି କୁକୁଡା ଆଉ।
ଉଁ ଲ
ଅଣ୍ଡା ଦଉଛି।
ହୁଁ।
ସବୁ ଅଣ୍ଡା ଦଉଛନ୍ତି।
ଦିଟା।
ଦିଟା ଦଉଛନ୍ତି ବଣ୍ଟିଭାଇ ର କେତେଟା ଅଣ୍ଡା ଦଉଛନ୍ତି। ବଣ୍ଟି ଭାଈ ର କେତେଟା ଅଣ୍ଡା ଦଉଛନ୍ତି।
ବଣ୍ଟି ଭାଇ ର ଚାରିଟା ଅଣ୍ଡା ଅଛନ୍ତି ଗୋଟିଏ ଦିଟା ଅଣ୍ଡା ଦଉଛନ୍ତି।
ତୋର କଣ ଦିଟା ଅଣ୍ଡା ଦଉଛନ୍ତି।
ମୋର ଦି ଟା କୁକୁଡା ଦି ଟା ଜାଙ୍କ ଦଉଛନ୍ତି।
ଓହୋ ଆଉ ଗଞ୍ଜା ଅଛି ତୋର।
ହୁଁ ଛୋଟ ଲିଓ।
ଆଉ ସେ ଦିନ ଯୋ କଣଟା ନେଇକେଇ ଥିଲେ ହେଠୁ ନୂଆହାଟରୁ।
ନୂଆଁହାଟ ରୁ କେଁଠି ଗଞ୍ଜା ଆଣିଥିଲେ।
ନୂଆ ରୁ ନା ନା ନୂଆହାଟ ରୁ ଆଣି ନଥିଲେ ହେଇଟା।
କୋତପୁରୁ।
ସତପୁରି ଆଣି ଥିଲ ଅ।
ହୁଁ ସେଇଠୁ
ତୋରି ଆ ବଣ୍ଟିର କଣ ଯାହା ଅଛି ବଣ୍ଟିଆର କଣ ଯାହା ଅଛି।
ମନ୍ତ୍ରୀ ଆଇର ନା।
ଯୋରେ ଗଞ୍ଜା ଅଛି ନା ଗୁଡା ଦା ର କେତେଟା ହେଲାଣି କୁକୁଡ଼ା।
ଗୁରୁଲ ଦଶଟା।
ଦଶଟା ଗଞ୍ଜା ମିସେଇକି।
ହୁଁ।
ହ୍ୟାଲୋ।
ହଁ
ଗଞ୍ଜା ମିଶେଇ କି ଦଶ ଟା।
ହଁ।
ଓହୋ।
ଆ ରା ଗଞ୍ଜା ଦିଟା।
କେତେଟା ଅଣ୍ଡା ଦଉଛନ୍ତି ତାର।
ତାର ଗୋଟିଏ କୁକୁଡ଼ା ଅଣ୍ଡା ଦଉଛି।
କଣ ଦଳ ଟା ରଖିଛି ଗୋଟିଏ ଅଣ୍ଡା।
ଆଉ ସବୁ ଛୁଆ ଗୁରା ବା ଚ ଅଣ୍ଡା ଦେଇନାହାନ୍ତି।
ଓ ବୋ ଛୋଟ ଘଟ ନେଇଯାଇଛି ନା।
ହୁଁ ଆଉ ସେ ଯେଉଁ ଛୋଟ ଛୋଟ ଆମେ ଆଣିନଥିଲେ।
ହଁ।
ସେ ସେଇବାଗିଆ ଆଣିଛି ଛଅଟା।
ହଁ।
ଆଉ ଦିଇଟା ସନ୍ତୋଷର ଯୋଉବାଗିଆ ନାଇଁ କଳା କଳା?
ହଁ ହଁ।
ସେଇବାଗିଆ ଦିଇଟା।
ହୁଁ।
ଆଉ ଗୁଁ ଗୋଟେ ବଡ ଗଞ୍ଜା ଆଣିଥିଲା ଯୋଉ ଏବେ।
ହୁଁ।
ନୂହାଟୁ ତୁ ଯାଇଥିଲୁନା ଆମ ସଇତ ଯୋଉ ନୂଆହାଟ ରୁ ଆଣିଆକୁ?
ହଁ।
ସେଇଠୁ ଗୋଟେ ଗଞ୍ଜା ଆଣିଥିଲା?
ହୁଁ ହୁଁ।
ଆଉ ଗୋଟେ ତାର ଅଛି ଗୋଟେ ବ ବଡ଼ ପେଣ୍ଠି ମୋରି ପେଣ୍ଠି ନେଇକି କିଣିକି ନେଇଥିଲା ଅଛି ସେଇଟା ଅଣ୍ଡା ଦୋଉଛି।
ଉଁ ହୁଁ ବିକୁନି ବୋଲି ନା ସେ ରଖୁଛି ଆଉ ନାଇଁ।
ବିକୁନେଇଁ ଆଣିବୁ କି?
ନାମ ମୁଁ ଆଣିନେଇଁ ଆ ନାଇଁ ଆ ଦଶ୍ ଦି ଦିନି ହେଲାନି ନାଇଁ କଁ ଅନିକି କଁ କରିବି ଏ ଦେ
ଆଣିଆକୁ ଖାଇବୁ ଖାଇଆକୁ ନବୁ କି କଁ କୁକୁଡା ନବୁ କି ଖାଇଆକୁ?
ଗଞ୍ଜା ଫଞ୍ଜା ହଁ ନିଅନ୍ତି କଁ ହେଲା କି କୋଉଠି ମି ଅଛି କି?
ଉଁ ଗଞ୍ଜା କଇବ ଛଅଶ ସାତଶ ଟଙ୍କା କଇବ।
କୋଉ ଜିନ୍ ସପ୍?
ଆଉ
ହୁଁ ଦେଖିଲେ କଇବା ଆଉ?
ବୁ ଗୁଡ଼ୁଲୁ ପେଣ୍ଠି ବିକିବ ନେଇ ଯା।
ବିକିବ କେତେ ଟଙ୍କା?
କେତେ ଟଙ୍କା ମୁଁ କେମିତି କହିବି ପଂଶ୍ ଟଙ୍କା ଭିତରେ ଦେଇଦବ।
ନେଇଆସୁନା ଫିଷ୍ଟି କଦବା।
ଏ ସିଏ ମୋ ମୋର କୁଡ଼ାଥିଲା ମୁଁ ତାକୁ ନେବି ଫିଷ୍ଟି କରିବି।
କଁ?
ମୋରି କୁକୁଡ଼ା ଥିଲା ମୁଁ ତାକୁ ନେବି ଖାଇବି?
ଓହୋ ତୋରି କୁକୁଡା ଥିଲା ସିଏ?
ହଁ ମୋରି କକୁଡ଼ା ବା ସେ ନେଇ ନେଇଚି ଫେରେ ବିକି ବିକି।
ବିକୁଚି କଁ ପାଇଁ?
ବିକି ଦବ ବୁଢୀ ହେଇଗଲାଣି ବିକିଦବ।
ଓହୋ ଧ ଭଲ କୁକୁଡ଼ା ଟା?
ହଁ ଅଣ୍ଡା ଦୋଉଚି ପା।
ଆଉ ବିକି ଦୋଉଚି କଁ ଅଣ୍ଡା ତ ଦୋଉଚି ଆଉ।
ବୁଢ଼ୀ ହେଇଗଲାଣି ଆଉ ଗୋଟେ ନୂଆ କୁକୁଡ଼ା ଆଣିବ।
ଓ ହୋ ସେୟାକୁ ବିକିଦୋଉଚି ନା? ତ,, ଦଶ୍ଟା ଖଣ୍ଡେ ରଖିଛି ଏକା ଦଶ୍ଟା ଖଣ୍ଡେକେ ତ ଅଣ୍ଡା ଦେବେ ସେତିକିବେଳେ ତାର ଖାଇବ ଆଉ ବସିକି ଆଉ।
ଦଶ୍ଟା କୁକୁଡ଼ାକୁ ଦୁ ଗୋଟିଏ ସେ ଗଞ୍ଜା ରଖିଚି ସେ ଯୋଉ ଆଣିିନଥିଲେ ଆମେ ଯୋଉ ନୂଆହାଟୁରୁ?
ହୁଁ।
ହାଁ?
ଅ ହଁ ହଁ।
ସେଇଟା ମାରିକି ଖାଇଦବ।
ମାରିକି ଖାଇଦେବ ଆଉ ସେ ଆଉ ଗୋଟେ ଗଞ୍ଜା ରଖିବ।
ଆଁ।
ତାଙ୍କ ଘରେ କିଛି କହୁନାହାନ୍ତି?
ତା ଘରେ କିଏ କଣ କହିବ?
ଏତେ କୁକୁଡା
ଏତେ କୁକୁଡ଼ା ତା ବୋଉ ବା କହୁଛି ରଖଅ।
ଓହୋ କଣ ଜାଗା ହଉଛନ୍ତି କେଡେ ବଡ ଭାଡ଼ିଟା କରିଛି କିି ସିଏ?
ଦିତାଲିଆ ଭାଡି କରିଛି।
ଦିତାଲିଆ ଭାଡ଼ି?
ହଁ।
ଆଉ ତା ପାରା ଫାରା କୁଆଡ଼େ ଗଲେ?
ପରା ଫାରା ବି ଦେଇ ଦେଇଛନ୍ତି।
ଓହୋ ଆଉ ତୁ ଏଇରି ରହିବେନି।
ଆଁ?
ଭାଡି ଫାଡି କରିଥିଲା ପାରା ସବୁଉଡି ଯାଇଛି ନା?
ହୁଁ।
ହଉ ହଉ ହଉ।